ଆଜ୍ଞ ଆଜ୍ଞା। ସଖା ନମସ୍କାର।
ଆଜ୍ଞା ସଖୀ ନମସ୍କାର। କେମିତି ଅଛନ୍ତି?
ଆଜ୍ଞା ମୁଁ ଭଲ ଅଛି। ପ୍ରଭୁଙ୍କ ଦୟାା ରୁ ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବି ଜଗନ୍ନାଥଙ୍କ ଆଶୀର୍ବାଦରୁୁ ଭଲ ଅଛି।
ଆଚ୍ଛା।
ଦୁଃଖରେ ସୁଖରେ ଜୀବନ ଚାଲିଛି। ଆଉ ଦୁଃଖ ରହିଲେ ବି ସୁଖ ରହିବାଟା ନିହାତି ଦରକାର, ଆଉ ସୁଖ ରହିଲେ ବି ଦୁଃଖ ଦୁଃଖ ରହିବାଟା ନିହାତି ଦରକାର।
ଆଜ୍ଞା।
ଆଉ ଯଦି ଗୋଟେ ମଣିଷର ଖାଲି ସୁଖ ଚାଲିବ ତାହେଲେ,
ସେ ସୁଖର ମହତ୍ଵ
ମହତ୍ଵ ବୁଝିବୁନି। ଆଉ ଯଦି ଖାଲି ଦୁଃଖ ଚାଲିବ ସେ ସିଏ ବି ଦୁଖ ଦୁଃଖର ମହତ୍ଵ ବୁଝିବନି। ହଁ। ବଞ୍ଚିବ କିନ୍ତୁ ବହୁତ କଷ୍ଟ ପଡିବ ଆଉ।
ଆଜ୍ଞା।
ଆଉ କଣ କରୁଚନ୍ତି କୁହନ୍ତୁ?
ଏ ଏଇଠି ମୁଁ ବସିଥିଲି। କଁ କଇଲେ? ଗୋଟେଁ ଚାଷ ବିଷୟରେ ଆଲୋଚନା କରିଆକୁ ଭାବୁଥିଲି ଆପଣଙ୍କ ସହିତ ଟିକେ। ଆପଣ ଯଦି ଆସନ୍ତ୍ ତେ ଆମେ ଟିକେ ମିଶିକରି ସେଟା କରନ୍ତେ ମୁଁ ଏକୁଟିଆ ଯେହେତୁ ଝିଅଟି ମୁଁ ଏକୁଟିଆ ପାରିବିନି ଆପଣ ଯଦି ସାହାଯ୍ୟ କରିବେ
ହଁ ମୁଁ ନିହାତି ଭାବେ ସାହାଯ୍ୟ କରିବି। ଏ ଏତେ ଭଲ ବନ୍ଧୁ ହେଇକି ଯଦି ମୋଠୁ କିଛି ଉପକାର ପାଇବେନି ତାହେଲେ ମୁଁ ଏ ଏତେ ବନ୍ଧୁ କୁ ସାଙ୍ଗ ହେଇ କିଛି ମୂଲ୍ୟ ନାଇଁ।
ଆଜ୍ଞା ନାଇଁ ମୋ ଭାଇ ଥିଲା ମୋ ଭାଇ ମୁଁ ମିଶିକିରି ଆମେ କାମ ଟି ଆମର ସମ୍ପୂର୍ଣ୍ଣ କରୁଥିଲୁ ଯେହେତୁ ମୋ ଭାଇର ଗୋଟିଏ ଚାକିରି ହେଇ ଯାଇଚି ସେ ଏବେ ଯାଉ ଚି ସେଠି କାମ କରୁଚି ହୁଁ ତ ମୁଁ ଏକୁଟିଆ ଟିକେ ହଇରାଣ ହଉଚି। ଆପଣ ଯଦି ସାହାଯ୍ୟ କରିବେ ଆମେ ଟିକେ ଏ କାମଟି ପୂରଣ କରିପାରିବା।
ଠିକ୍ ଅଛି ଆପଣ କୁହନ୍ତୁ କୋଉ କାମ କଣ
ଆଗେ ଆଲୋଚନା କରିବା ତାପରେ ଆଗକୁ ବଢିବା ଆଉ। ହାଲୋ।
ଆଜ୍ଞା।
ଆଜ୍ଞା ମୁଁ କଇଲି ଆଗେ ଆଲୋଚନା କରିବା ତାପରେ ଆଗକୁ ବଢିବା ଆଉରି ଆଉ।
ଆଜ୍ଞା।
ହଁ।
ଶୁଣନ୍ତୁ ପ୍ରଥ ପ୍ରଥମେ ପ୍ରଥମ ପ୍ରଦକ୍ଷ ପ ଆମର ହେଉଚି ଆମେ ପ୍ରଥମେ ଜାଣିବା ମାଟି ବିଷୟରେ ହେଲା। ମାଟିଟି ଆମର କିପ୍ କେମିତି ଅ
କୋଉ ଚାଷ ହବ?
ଆଜ୍ଞା।
କେଉଁ ଚାଷ ହବ?
ଆମର ଚଣା ଚାଷଟି ମୁଁ କରିବି ଆପଣ ଯୋଉ କରିବେ ବୋଲି କହୁଥିଲେ ମୁଁ ସେଥି ପାଇଁ ଆପଣଙ୍କୁ ଆରମ୍ଭରୁ କହୁଚି। ଆ ଯେହେତୁ ଆପଣ ଆପଣଙ୍କର ବି ବିଲରେ ଏ ସବୁ କରିବାକୁ ଆଗ୍ରହୀ
ହୁଁ।
ସେଥିଲାଗି ପ୍ରଥମେ ଆମେ ମାଟି ବିଷୟରେ ଜାଣି ର ଖିବା ଉଁ ଯେ ମାଟି ଟି ଆମର କିପରି ରହିବା ଉଚିତ୍। ଅଁମ୍ ମାଟି ଟି ଆମର ଦୋସରା ହମ୍ ଦୋସରା ଆଁ ଦୋସରା ଜମି ହେଇଥିବା ଦରକାର୍। ମାନେ ସନ୍ତୋ ସନ୍ତିଆ ଦୋସରା ମାଟି।
ହୁଁ-ହୁଁ ଆଜ୍ଞା।
ଉଁ ସେଥିରେ ବୁଟଟି ଭଲ ହୋଇଥାଏ। ବୁଝିଲେ।
ଆଜ୍ଞା ତାପରେ
ଅମ ଅମଳ ପରିମାଣ ମୂଲ୍ୟ ଆଠ ଆଁ ଆଠ ଆଠ ଦଶ୍ ପ୍ରଥମେ ଆମର ଅମ୍ କଁ କଇଲେ ଆ ଅମଳର ପରିମାପକ ମୂଲ୍ୟ ହଉଛି ଆଠ ଦଶମିକ ପାଞ୍ଚେ। ମାନେ ପାଞ୍ଚ ପାଞ୍ଚ ରୁ ଅଧିକ ହେଲେ ଭଲ ଗଛ ବଢେ ନାହିଁ ବୁଝିଲେ।
ଆପଣ ବୁଝଉଛନ୍ତି ମତେ।
ଆଜ୍ଞା।
ଆପଣ ବୁଝଉଛନ୍ତି ମୋତେ।
ନାଇଁ ନାଇଁ ଆମର ଜେ ମାନେ ଧୁ ଶୁଣନ୍ତୁ ଆମ ଯଦି ମାନେ ଅ ଚାରି ଗୁଣ୍ଠ ବିଲରେ ଆମର କରିବାର ଅଛି ଜଣାନ୍ତି ହେଲା। ତ ଆମେ ସେଥିରେ କଣ କରେ ନା ମାନେ ଚାରି ଦି ଗୁଣ୍ଠୁ ଆଠ ଗୁଣ୍ଠୁ ଯଦି କରିବେ ଆଠ ଗୁଣ୍ଠୁରେ ଆମ ପାଞ୍ଚ ମାନେ ପାଞ୍ଚ କେଜିର ବୁଟ ପକେଇବା। ପାଞ୍ଚ କେଜିର ବୁଟ ପକେଇବା ଅଁମ ଅଧିକ ପ ପକେଇଲେ ସେଟା ମାନେ ଅ ସବୁ ତା ଉପରେ ତାପରେ ତା ପାଖକୁ ତା ପାଖକୁ ଲାଗିକି ରହିଯିବ ନା।
ହୁଁ।
ସେଥିଲାଗି ଆପଣ ମାନେ ଭଲ ହବ ନାହିଁ। ମାନେ ବ ସେ ଭଲ ଭାବରେ ପୋଷଣ ପାଇପାରିବନି।
ଆଜ୍ଞା ଆଚ୍ଛା ତାପରେ କଣ କରିବ? ପାଞ୍ଚ କେଜିର ବୁଟ ପକେଇଲେ ତାପରେ ଆଗକୁ ତାପରେ ପ୍ରକିୟା ଟା କେମଟି।
ସାଧାରଣତଃ ଅଳପ ଉତ୍ତାପରେ ହଁ ବୁଟ ଗଛଟି ଭଲ ହୋଇଥାଏ କିନ୍ତୁ କୁହୁଡ଼ି ହେଲେ ଅ ମାନେ ଯଦି କୁହୁଡି ହୁଏ ତାହେଲେ ଏହାର ମାନେ ଏହା ସବୁ କ୍ଷତିଗ୍ରସ୍ତ ହୋଇଥାଏ ଗଛ ମାନଙ୍କର। କାହିଁକି ନା କୁହୁଡିରେ ଆଜ୍ଞା କୁହୁଡିରେ ଗଛ ଗୁଡିକ ପୋଡିଯାଏ ବୁଝିଲେ।
ଉଁ ହୁଁ।
ପାଣି ଜବୁ ଜମୁଥିବା ସ୍ଥାନରେ ଏହି ଫସଲ ହୋଇପାରେ ନାହିଁ ବୁଝିଲେ।
ଆଜ୍ଞା।
ଏ ଆମ ଆମ ଏପଟେ ଏହାକୁ ଶୀତ ଦିନରେ ଚାଷ କରାଯାଏ। ହଁ ତେଣୁ ଆପଣ ଶୀତ ଦିନ ମଧ୍ୟ ଚାଷ କରିପାରିବେ ବୁଝିଲେ।
ବୁଝିଲି।
ଆଜ୍ଞା ଆଉ କଣ ଜାଣିବାକୁ ଚାହୁଁଛନ୍ତି କୁହନ୍ତୁ।
ବୁଟ୍ ମାନେ ବୁଟର ଉନ୍ନତ କିସମ ହିସାବରେ ଜିଜିଆ ହମ୍ବା ସେୟା ସେଠି ହଁ
ହୁଁ।
କି ଦୁଇଶହ ଆଠ ଏଚ୍ ଏ ନହେଲେ ଜି ଏନ ଞି
ଆଛା ବୁଟ ଭିତରେ ବି ମାନେ ଅଲଗା ଅଲଗା ଭିନ୍ନ ଭିନ
ଆଜ୍ଞା ସିଓ ଥ୍ରୀ ଏକ ଏକ ଏକ ଏକର ଜମି ବୁଣିବାର ବୁଣିବା ପାଇଁ ପଚ୍ ପଚିଶି ଉଁ ମାନେ ପଚିଶି କିଲୋ ହୋଇଥାଏ। ମାନେ ଯଦି ଆପଣ ଏ ଏକ ଏକର ବିଲରେ କରିବେ ତାହେଲେ ପଚିଶ କିଲୋ ପଚିଶ କିଲୋ ବୁଣିବେ ବୁଝିଲେ।
ଆଜ୍ଞା।
ଆଁ ବୁଣିବା ପୂର୍ବରୁ ପ୍ରଥମେ ପ୍ରତି କିଲୋଗ୍ରମ୍ - - ବିମ୍ ବିହନ ମ୍ ବୁଝିପାରୁଚନ୍ତି।
ହୁଁ
ଆଜ୍ଞା ଆପଣଙ୍କର କଥା ମତେ ଭଲ ଭାବରେ ଶୁଭୁନି ତ- - ସେଥିଲାଗି ମୁଁ ପଚାରି ଦଉଚି।
ନାଇଁ ନାଇଁ ମୁଁ ଶୁଣୁଛି। ଆପଣ ଯାହା ଯାହା କହୁଚନ୍ତି ମୁଁ ଶୁଣୁଛି। ଆଉ ବାକି ଆପଣ ଯାହା କହୁଚନ୍ତି ସେଇଟାକୁ ମୁଁ ଗୋଟେ ଖାତାରେ ଲେଖିକି ରଖୁଚି। ସେଥିପାଇଁ ଟିକେ ଟାଇମ ଲାଗୁଚି।
ଆଜ୍ଞା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନ ମହି ମହିତ- - ତିନି ଗ୍ରାମ ର ଥି ଥିରାମ ବିଶୋଧାନ ଉ କଣ ବିଶୋଧନ କରିବା ବୁଝିଲେ? ଥିନ୍ ବିଶୋଧନ ମାନେ ବିଶୋଧନ କଲେ ବିହନ ସହିତ ଜୀବାଣୁ ଜୀବାଣୁ ମ ଧ୍ୟ ମାନେ ହ୍ରାସ ପାଇବେ ବୁଝିପାରୁଚନ୍ତି। ମାନେ ଆମେ ଯୋଉ ମଞ୍ଜି ପକଉ ତା ଦେହରେ ପୋକ, କୀଟ ଲାଗି କିରି- - ଉଁ ଖାଇଯାଆନ୍ତି ମାନେ କିଛି ମଞ୍ଜି ତ ଆମର ନଷ୍ଟ ହେଇଯାଏ। ବୁଝିଲେ?
ଆଜ୍ଞା
ତ ସେଥିରେ ଆମେ ଯଦି ଥିନି ଗୋଲେଇ କିରି ବୁଣିବା ଗଛ ମାନେ ଗଛରୁ ଅଧିକ ପରିମାଣରେ ଆମେ- - ହୁଁ କିକ୍ କଂ କହିଲେ ଫସଲ ପାଇପାରିବା। ବୁଝିଲେ?
ଆଜ୍ଞା
ଉଁ ବୁଣିବାର ଗଛରୁ ଉଁ ଗ ମାନେ ବୁଣିବାର ଗଛରୁ ଗଛକୁ ଆମେ ତା ଦେହରେ ଯଦି କିଛି ମାନେ କଣ କହିଲେ ସୋରିଷ ବିଞ୍ଚି- - ଯାଇକିରି ବୁଣିବା ମାନେ ଧରି ନିଅନ୍ତୁ ଆମେ ବୁଟ ହଉ, ମୁଗ ହଉ ଯାହାବି ଆ ଆମେ ବୁଣିବା ତା ବୁଝିଲେ ସେଥିରେ ଯଦି ଆମେ କିଛି ସୋରିଷ ମିଶେଇକରି ବୁଣିବା ତ ସେଇ ଗଛରୁୁ ଆମର ବୁଟ ଗଛକୁୁ ବାୟୁମଣ୍ଡଳ ଜବଖାର- - ମିଳେ, ବୁଝିଲେ? ଫସଲରେ ଉଁ - - ହ୍ୟାଲୋ
ଆଜ୍ଞା ମୁଁ ଶୁଣୁଛି ବା।
ଆଜ୍ଞା, ଫସ - - ଫସଲ ଫସଲରେ ଗଛଟି ଭଲ ବଢେ। ଆଉ ସେମ- - ସେମତି ଅଣୁ ଅଣୁ ଚାଷ ବେଳେ ବି ପାଖାପାଖି କୋଡିଏରୁୁ ପଚିଶି କିଲୋ ଗୁ ଉଁ ହଁ ପଚିଶି କିଲୋ ସଡା ଗୋବର ଖତ ପ୍ରୟଜ ପ୍ରୟୋଜନ କରାଯାଏ। ବୁଝିଲେ? ହ୍ୟାଲୋ ହ୍ୟାଲୋ
ଆଜ୍ଞା
ଆଜ୍ଞା, ଆପଣ ଶୁଣୁଚନ୍ତି ତ।
ହଁ ମୁଁ ଲେଖୁଥିଲି ବା କହୁଚି ଆଜ୍ଞା, କୁହନ୍ତୁ ତାପରେ?
ମାଟିରେ ଅଧିକ - -
ଆଚ୍ଛା ଏଇ ଯୋଉ ଚାଷଟା ଆମେ କରିବା ଆଜ୍ଞା ଗୋଟେ ଗୋଟିଏ ପ୍ରଶ୍ନ ମୋର ଏଯୋଉ ଚାଷଟା ଆମେ କରିବା ଆମେ ଏଇଟା ଶୀତ ଦିନେ ପକେଇବା?
ଆଜ୍ଞା।
ଅମଳ ହବ କେତେ ଟାଇମ୍ ଲାଗିବ ତଥାପି କେତେ ମାସ?
ସେଇଟା ଆମର ତଥାପି ଲାଗିଯାଏ ଚାରି ମାସ।
ମାନେ ଧରକ ଆମେ ଅ ନଭେମ୍ବର ମାସରେ ପକେଇଲେ
ଆଜ୍ଞା ଜାନୁଆରୀ ଫେବୃଆାରୀ ମାର୍ଚ୍ଚ ମାସକୁ ବାହାରିଯାଏ।
ମାର୍ଚ୍ଚ ମାସକୁ ଅମଳ ହବ ନାଇଁକି।
ଆଜ୍ଞା।
ଆଚ୍ଛା ଅମଳ କଲେ ଆମର ତଥାପି ଯୋଉ ପାଞ୍ଚ କିଲୋ ଆମେ ପକେଇଥିବା ହଁ ସେଇଟା କେତେ ଆମକୁ ଦବ?
କଁ କଇଁଲେ?
କେତେ କିଲୋ ଆମକୁ ଫେରେଇବ ଚାଷ ହେଲା ପରେ?
ଆମ୍ ଆମକୁ କେତେ କିଲୋ ଫେରେଇବ ଶୁଣନ୍ତୁ ଫାଷ୍ଟ ଆମେ ଛୁଇଁ ଗୁଡ଼ିକ ଶୁଣନ୍ତୁ ଆମେତ ଗୋବର ଖତ ଦେଇ ଆମେ ତାକୁ ଭଲ ଭାବରେ କରିଦେଲେ ତାପରେ ଆମେ କଁ କଲେନା ଛୁଁ ଛୁଇଁ ଗୁଡ଼ିକ ଯେତେବେଳେ ପାକଳ ହୋଇ କିୁ ଶୁଖିଯିବ ଅଁ ତାପରେ ଆମର ଅମଳ କରାଯିବ ଏକ ଏକର ଜମିରେ ପ୍ରାୟତଃ ଛଅରୁ ଆଠ ଅ ଉ ଆଠ କୁଇଣ୍ଟାଲ ଛୁଇଁ ଆମର ବାହାରିବ। ଉଁ ଆଉ ଯଦି କିନ୍ତୁ ଆଜ୍ଞା ଯଦି ଆମେ କା ମାନେ ଆମର ଚ ଆଜ୍ଞା ଛଅରୁ ଆଠ କୁଇଣ୍ଟାଲ ଭିତରେ ବାହାରିବ ଯଦି କିଛି କୀଟନାଶକ ପ କନ ବାହାରେ ଆମେ ଯୋଉ ପ୍ରଣାଳୀରେ ମୁଁ କହିଲି ସେଇ ପ୍ରଣାଳୀରେ କରାଯାଏ ତାପରେ ଯଦି ଆମେ କାବୁଲି ବୁଟ ପକେଇବା ତାହେଲେ ତାଠାରୁ ଅଧିକ ପ ପରିମାଣରେ ଆମେ ବୁଟ ପାଇପାରିବା ମାନେ ଏ ଆଠାରୁ ଛଅ ରୁ ଆଠେରୁ ଅଧିକ ଆମେ ପାଇପାରିବା କାବୁଲି ଗୁଟରେ ବୁଝିଲେ ଧନ୍ୟବାଦ କଥା ହେଇ ଆପଣଙ୍କ ସହିତ ବହୁତ୍ ଭଲ ଲାଗିଲା।
ଆଜ୍ଞା ଆଜ୍ଞା ଧନ୍ୟବାଦ ସଖି। କାଟିଦିଅନ୍ତୁ।